ହ୍ୟାଲୋ ହଁ
ଫ୍ରୀ ଅଛ
ହୁଁ ଫ୍ରି ଅଛି।
ମୁଁ ଭାବୁଥିଲି ରବିବାର କଣ ଯିବା ବୋଲି।
ହଁ ଠିକ ଅଛି କୋଣାର୍କ ମାନେ ସେଟା କୋଉଠି କୋଉ ପା କେତେ ଦୂର?
ଏଇଟା ପୁରୀ ଡିଷ୍ଟିକରେ
ପୁରୀ ଡିଷ୍ଟ୍ରିକ୍ଟ ଆସଛି କି?
ହଁ। ପଇଁତିରିଶ କିଲୋମିଟର ଥିବ ଆମ ଘରଠୁ
ଆଚଛା।
ହଁ ପ ଠୁ କଣାର୍କ ପଇଁତିରିଶ କିଲୋମିଟର ପାଖାପାଖି ଥାଇପାରେ ବୋଧେ ଲାଗୁଛି।
ହଁ ପଇତିଶ କିଲୋମିଟର ପତିରିଶ କିଲୋମିଟର ପୁରୀଠୁଛି ଯିବା ପାଇଁ କଣ ବସ୍ ଫସ୍ ଅଛି କି?
ହଁ ବସ୍ ତ ସୁବିଧା ଅଛି ର ଏବେ ନହେଲେ ଆମେ
ବସ୍ ଅଛି ନା ଗର୍ମେଣ୍ଟ ବସ୍ ଅଛି। ମାନେ ସିଟି ବସ ଗୁଡା ସବୁ ଅଛି ବୋଧେ।
ଛୁଆ ଟା ଛୋଟଟ ଛୁଆ। ହଇରାଣ ଜୋରେ।
ହଇରାଣ କମ୍ ପାଇଁ ଆଚ୍ଛା ବସରେ ହଁ ଠିକ ଅଛି ଗାଡ଼ି କରିକି ଗଲେ କେତେ ଟାଇମିଂ।
ଯିବା ସକାଳେ ଖାଇ ପିଇକି ବାହାରିବା ସକାଳେ ବ୍ରେକ୍ଫାଷ୍ଟ କରିକି।
ଏ ପୁରୀ ଯାଉଛି ଏ କୋଣାର୍କ ଯାଉଛି ଯଦି ସେ ଚନ୍ଦ୍ରଭାଗା ବି ଯିବା କଥା ନା ତ ସକାଳୁ ସକାଳୁ ଗଲେ ଭଲ ଥାନ୍ତା ଚନ୍ଦ୍ରଭାଗାରେ ସୂର୍ଯ୍ୟ ଉଦୟ ଟା ଦେଖି ଭଲ ଥିବ। ସାଢେ ଚାରିଟାୁ ବାହାରିଲେ ସକାଳେ ସାଢେ ଚାରିଟାକୁ ବାହାରିଲେ।
ସାଢେ ଚାରିଟାରେ ବାହାରିଲେ ସେଇଠି କେତେ ଛଅ ସାଢେ ପାଞ୍ଚଟା ଭିତରେ ପହଞ୍ଚିବା। ହ୍ୟାଲୋ। ହ୍ୟାଲୋ।